ନମସ୍କାର।
ବନ୍ଧୁ କେମିତି ଅଛନ୍ତି ଆପଣ?
ହୁଁ ଭଲ ଅଛି ଆଉ। ଆଉ କଣ ସବୁ ତ ଭଲ। ଦୁଃଖ ପରେ ସୁଖ ପରେ ଦୁଃଖ। ଏମିତି ତ ଦୁନିଆର ନିୟମ।
ଆଜ୍ଞା।
ଭଲ ଆଉ କୁହନ୍ତୁ।
ଠିକ୍ କହିଲେ ଆଉ ମୁଁ ବି ଭଲ ଅଛି କେବଳ ଟିକେ ଥଣ୍ଡା ହେଇଯାଇଛି ବୋଲି। ମୋ ଆବାଜ ଟି ଟିକେ ଗଦଟା ଶୁଭା ହଉଥିବ କିନ୍ତୁ ଆଉ ସବୁ ବାକି ଠିକ୍ ଅଛନ୍ତି ଆପଣଙ୍କ ଘର ଲୋକ କେମିତି ଅଛନ୍ତି?
ଉଁ। ଘର ଲୋକ ମଧ୍ୟ ଭଲ ଅଛନ୍ତି। ଆଉ ଟିକେ ଦେହ ଖରାପ ରହୁଚି ସମସ୍ତଙ୍କ ଟିକେ ସମୟ। ଅଧିକାଂସ ସମୟ ବାପାଙ୍କର। ବୋଡ ଅଛି ତ ହିଁ
ତ ମୁଁ ଆଶା କରେ କି ସେମାନେ ସବୁ ଭ ସୁଖରେ ଥାଆନ୍ତୁ। ଏବଂ ଭବିଷ୍ୟତରେ ସୁଖରେ ରହି ଆସନ୍ତୁ ତ ଆପଣ କୁ ଏଇ ଦେଖା ହେଉଛି ଯୋଉ ବାଦଲ ଗୁଡ଼ିକ ବହୁତ ଏଥର ଠୁଳ ହେଲେଣି ଗୋଟିଏ ଜାଗାରେ। ଆରେ କାଳିଆ ବାଦଳ ଏବଂ ବହୁତ ଉପରେ ଅଛି। କେତେ ଅଧିକ ସଫେଦ ବାଦଲ ଗୁଡିକ ଖେଳେଇ ହେଇଯାଇଛନ୍ତି।
ଆଜ୍ଞା ଦେଖା ଯାଉଛି ହଁ, ହଁ ଭଲ ଦେଖାଯାଉଛି ୟେ ଆଶୁନ ଗୋଟେ ଆମ ଘରେ ଆମ ଆମ ଘର ପାଖରେ ଗୋଟେ ପିଲାଟା ଅଛି ତା କଥା ଟିକେ ତା କଥା ଟିକେ ଆପଣ କୁହନ୍ତୁ। ତାଙ୍କ ସିଏ ହଉଛନ୍ତି ଆମ ଘର ପାଖ ତାଙ୍କ ନିକଟସ୍ଥ ତାଙ୍କ ଘର।
ଆଜ୍ଞା।
ଛୋଟବେଳେ ବହୁତ ଶାନ୍ତ ସ୍ଵଭାବର ଏବଂ ବହୁତ ସରଳ ଥିଲେ। ବିଶେଷ ଯେପରି ଚଗଲା ଛୁଆ ଯାଆନ୍ତି ସେପରି ଥିଲେ। ବିଶେଷ ବେଶୀ ଖରାପ ନଥିଲେ। ତା ପରେ ଧୀରେ ଧୀରେ ସମୟ ପଡିବା ହେତୁ ସିଏ ଯେହେତୁ ପ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ପଢିଲେ। ତା ପରେ ଅ ଫେଣି ଅସ ଓ ସ୍ଵୟଂ ଶାସିତ ବିଦ୍ୟାଳୟ ଗଲେ। ସେଥିପାଇଁ ସେ କଣ ହେଲା କି? ତାଙ୍କର ମିଶି ସମସ୍ତ ଅଲଗା ବାହାର ପିଲାଙ୍କ ସାଙ୍ଗରେ ତାଙ୍କ ପ୍ରକୃତି ଗୋଟିକ ବଦଳିଗଲା। ଯାହା ଫଳ ବାକି ସିଏ କଣ କଲେ ଆ ନିଶା ଦ୍ରବ୍ୟ କିଛି କୌଣସି ନିଶା ଦ୍ରବ୍ୟ କିଛି ଚ୍ଛୁଁ ନଥିଲେ। ନିଶା ଦ୍ରବ୍ୟ ଗ୍ରହଣ କଲେ ମଦ୍ୟପାନ କଲେ, ତମ୍ରପାନ କଲେ। ତା ପରେ ବହୁତ କିଛି ତାଙ୍କର କଲେ। ବୁଝିଲେ? କଲେ ତାପରେ ଧୀରେ ଧୀରେ ସେ ସମୟ ସେପରି କଲେ ଏବଂ ପଇ ଯେହେତୁ ଘରେ ସବୁବେଳେ ତ ଘରେ ପଇସା ଦେବେନି କି ଏ ଗୁରା କରିବା ପାଇଁ ଘରେ ତା ପରେ ଧୀରେ ଧୀରେ ଜାଣିଲେ।
ଆଜ୍ଞା ଆଜ୍ଞା ତ ଏଇଟା ଖରାପ କାମ ବୋଲି ଘରେ ପାଟି କରୁଥିବେ।
ହୁଁ ସେଥିପାଇଁ ସିଏ କଣ କଲେ। ଘରେ ବିଶେଷ ଏଗୁରା ଜାଣି ନାହାନ୍ତି ଖାଲି ଜାଣିଛନ୍ତି କି ସିଏ ବିଦ୍ୟାଳୟ ଯାଉଚି ଏବଂ ଧୁମ୍ରପାନ ବେଳେ ବଳେ କରୁଛି ବୋଧେ। ସେଥିପାଇଁ ଭାବୁଚନ୍ତି ଆପଣ ଭିତରକୁ ପଳେଇ ଆସନ୍ତୁ ବର୍ଷା ହେଲାଣି।
ଆଜ୍ଞା ତ ତା ପରେ
ତାପରେ ସେ କଣ କଲେ ଧୀରେ ଧୀରେ ଯେହେତୁ ପଇସା ଘରେ ଦେଲେନି ଯେହେତୁ ପଇସାର ଅଭାବ ହେଲା ସେଥିପାଇଁ ସେ କଣ କଲେ? ବୁଝୁଚନ୍ତି ତ ମୋ କଥାଟି ସେ କଣ କଲା
ବାରୁଚି।
ଚୋରି କରିବା ଆରମ୍ଭ କଲା।
ଆଜ୍ଞା ଏଠି ତ ବହୁତ ଖରାପ କଥା ଚୋରି କରୁଛନ୍ତି ନିଜ ଘର ଭିତରୁ?
ଆଜ୍ଞା ଘରେ ଘରେ ମଧ୍ୟ ଚୋରି କରୁଥିଲେ ଘରେ ନେଇ ଯାଉଥିଲେ ତାଙ୍କ ଘରେ ଜାଣୁଥିଲେ। କିଏ ପୁଅ ନେଇଚି ଏବଂ ଚୋରି କରୁଚି ଘରେ ମାଗିକି ନବା ଅଲଗା କଥା କିନ୍ତୁ ଘରୁ ମଧ୍ୟ ଚୋରି କରିୁଥିଲା। ଘରୁ ଚୋରି କରିକି ନେଇ ବାହାରେ ଖର୍ଚ୍ଚ କରିବ ଏବଂ ତାଙ୍କ ମା ବହୁତ ଥର ଦେଖିକି ତାଙ୍କୁ ଗୋଡେଇକି ଯାଆନ୍ତି। ତାଙ୍କୁ କହନ୍ତି ଇଏ କରନ୍ତି ଏପରି ବହୁତ ଅ ଘଟଣା ଗୁଡିକ ହୁଏ। ଆଉ ସିଏ ଯେହେତୁ ଘରେ ଚୋରି କରି କରି ସନ୍ତୁଷ୍ଟ ହେଲେନି। ବାହାରେ ମଧ୍ୟ ବହୁ ଜାଗାରେ ଚୋରି କଲେ। ବୁଝିଲେ? ସେ ଯାଇଁକି ହଁ ହଁ ଯୋଉ ଉଚ୍ଚ ବିିଦ୍ୟାଳୟ ଗଲେ ସେଠି କୋଉଠି କୌଣସି ଜାଗାରେ ଚୋରି କଲେ। ବାହାରୁ ଚୋରି କଲେ ଏବଂ କୌଣସି ତାଙ୍କର କିଛି କିଛି ପ୍ରମାଣ ରହିଲାନି କି ସିଏ ଚୋରି କରିଛନ୍ତି। ତା ପରେ କିଛି ସବୁ ଦେଖାଗଲା ଦେଖା ଗଲା ପରେ ଗୋଟେ ପ୍ରମାଣ ରହିଗଲା କି ସିଏ ଗୋଟେ ଆଁ କ୍ୟାମେରାରେ ସି ସି ଟି ଭି କ୍ୟାମେରା ଟେ ଚୋରି କରୁଥିବା ସମୟରେ ତାଙ୍କ ଅ ଉଁ ତାଙ୍କ ଚ ଚିତ୍ର ଛବିଟି ରହିଗଲା। ସେଥିରେ କି ସମସ୍ତେ ଜାଣିଦେଲେ କି ଇଏ କରିଚି ବୋଲି। ସେଠୁ ସିଏ ଧର
ଆଜ୍ଞା ତ ସିଏ ତ ଚୋରି କରିଥିଲା ଯିଏ ଧରା ପଡନ୍ତି। ତାହେଲେ ତ ସିଏ ଜେଲ ଯିବା କଥା ସିଏ ତା
ନାଇଁ।
କେତ୍
ନାଇଁ ସେ କଥାଟି ଏତେ ଉପରକୁ ଯାଇନି। ଯେହେତୁ ସେ କଥାଟି ଅ ବହୁତ ସେ ନେଇକି କ୍ୟାମ୍ ସେଇ ସି ସି ଟି ଭି କ୍ୟାମେରା ଗୁଡ଼ିକ ସେ କୌଣସି ଗୋଟେ ଦୋକାନ ରେ ବିକ୍ରି ବିକ୍ରୟ କରିବାକୁ ଯାଇଥିଲେ। ସେଇ ଦୋକାନଦାର ଜଣେ ଚିହ୍ନା ଥିଲା କୌଣସି ଆମ ଅଞ୍ଚଳର ସିଏ ଆମ ଅଞ୍ଚଳରେ କାହାକୁ କହିଦେଲା। ଆଉ ସ ସେ ଜଣିଲେ କି ଏଇ ବ୍ୟକ୍ତି ଆ ପୁଅ ସେଇ ସିଏ ଏ କରଛି। ସେ ଉ ସେ ଯୋଉ ତା କ୍ୟାମେର ରେ ଯୋଉ କ୍ୟାମେରା ବିକ୍ରୟ କରିବା ସମୟର ଭିଡିଓଟି ସେ ତାଙ୍କ ଆମ ଗ୍ରାମର ଅଞ୍ଚଳ ପଠେଇଲେ ସେ ଦେଖିଲେ ଆମ ଅଞ୍ଚଳ ପିଲା ଦେଖିଲେ କି ଏୟା କରୁଛି କିନ୍ତୁ ସିଏ ମାନି ମାନିବାକୁ ନାରାଜ କି ମୁଁ ଏ ବ୍ୟକ୍ତି ନୁହେଁ ତାଙ୍କ ଘରେ ମଧ୍ୟ ତାଙ୍କ ଭାଇ। ବହୁତ ବାଡେଇଲେ ଏବଂ ବହୁତ ପାଟି କଲେ କିନ୍ତୁ ସେ ମାନିବା କୁ ନାରାଜ କି ମୁଁ ସେ ନୁହେଁ। ତ
ଆଜ୍ଞା ଏଟାତ ଭୁଲ କଥା ଯଦି ନିଜର ଚୋରି ସ୍ପଷ୍ଟ ଭାବରେ ଅନ୍ୟ ମାନଙ୍କୁ ଜଣା ପଡୁଛି। ତ ମିଛ ନ କହିକି। ନିଜ ଭୁଲ ଟି ମାନି ନବା ଦରକାର କାହିଁକି ନା ଯେତେ ମିଛ ଆପଣ କହିବେ ସେତେ। ଆପଣଙ୍କ ଘର ଲୋକଙ୍କୁ ଅସୁବିଧା ହେବ ଏବଂ ଦୁଃଖ ପହଞ୍ଚିବ।
ଆଜ୍ଞା। ସେ ମଧ୍ୟ ଏଇଟା ତ ସିଏ ଚୋରି କରିକି ନିଶା ଦ୍ରବ୍ୟ ଗ୍ରହଣ କରୁଥିଲେ। ଆଉ ଏବଂ ଝଗଡା ଏବଂ ଝଗଡା ଏବଂ ବିଭିନ୍ନ। ମାଡ଼ଗୋଳ ମଧ୍ୟ ସେ ତାଙ୍କର କରୁଥିଲେ କର ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟରେ। ଯାହା ଫଳରେ କି ଅ ବହୁତ ଅ ଆଉ ପୋଲିସ ପ୍ରସ ପର୍ଯ୍ୟନ୍ତ ମଧ୍ୟ କେସ୍ ଯାଇଥିଲା ଆଉ ଏପରି ବହୁତ ବିଶେଷ। କରିଥିଲେ ଆପଣ କଣ କହୁଛନ୍ତି କି ଆପଣ ଏବେ ତାଙ୍କୁ ଆଏଦରେ ଆଣିବା ପାଇଁ କିମ୍ବା ତାଙ୍କୁ ଏ କାମକୁ ଛଡେଇବା ପାଇଁ ନିଶା ଦ୍ରବ୍ୟ ଛଡେଇବା ପାଇଁ ଏବଂ। ଅ ଭଲ ବାଟରେ ଆଣିବା ପାଇଁ ପୂର୍ବରୁ ଯେମତି ସେ ଚଗଲା ବି କରୁଥିଲେ ସେ ଚଳିବ ଚଳିବ ଏବେ ଯାହା ସେ କରୁଛନ୍ତି ଏଠି ଟିକେ ଅତ୍ୟାଧିକ ହେଇଯାଉଛି। ଆପଣ କଣ କହୁଛନ୍ତି ସେ ପୂର୍ବ ଅବସ୍ଥାକୁ ଆଣିବା ପାଇଁ ତାଙ୍କୁ କଣ କରିବା ଉଚିତ ତାଙ୍କ ଘର ଲୋକଙ୍କୁ।
ଆଜ୍ଞା ଦେଖନ୍ତୁ ମତେ ତା ଦେଖନ୍ତୁ ଯଦି ଗୋଟେ ଜିନିଷ ର ନିଶା ଲାଗି ଯାଇଛି କି ଆଦତ ଲାଗି ଯାଇଛି ତ ତାକୁ ହ ହଠାତ୍ ପୁଣି ଛଡ଼େଇବା ସେ ଲୋକମାନଙ୍କ ପାଇଁ ଭଲ ନୁହେଁ। କାରଣ ହଠାତ୍ କିଣି ଛଡେଇଲେ ସେ ଲୋକଟି ପା ପାଗେଳା କେବେ ହଇଚଇ ହେଇଯିବ ତାକୁ ଆଣିବା ପାଇଁ ହନ୍ତସନ୍ତ ହୋଇଯିବ ତ ତା ପାଇଁ କିଛି ବି କରି ବସିବ। ମୋ କଥାଟି ଏଇଆ ହେଲା ତାକୁ ବୁଝେଇ ସୁଝେଇ ଫାଷ୍ଟ ପ୍ରଥମ ବୁଝେଇବା କଥା। ଦ୍ଵିତୀୟ ତାପରେ ତାକୁ ଯଦି ଏଟା ନ ହଉଛି ତାକୁ ତା ଆଦତ୍ ଟି କମେଇବା ଦରକାର। ଆଦତ୍ ଟି କମେଇଲେ ଆଉ ଭଲ କାର୍ଯ୍ୟରେ ତାକୁ ଲଗେଇଲେ। ତା ମନଟି ସଦାବେଳେ ଭଲ ରହିବ ଏମିତି ନୁହେଁ କି ସଦାବେଳେ ଭଲ। ଖରାପ ଲୋକ ହିଁ ଇଏ ନିଶା ଦ୍ରବ୍ୟ ଖାଆନ୍ତି ଭଲଲୋକ ବି ଖାଆନ୍ତି କିନ୍ତୁ କଣ ପାଇଁ। ଆରେ ଯଦି ତାଙ୍କ ଭିତରେ ନିଜ ହୃଦୟ ଭିତରେ କିଛି ଇଏ ଥିବ। ଖରାପ ଜିନିଷ ନେଇକି ବୁଲୁଥିବେ ତାଙ୍କୁ କିଏ ଶିଖେଇ ଶିଖେଇଥିବ। ଖରାପ ସଂଗତିରେ କି ଅନ୍ୟ କୌଣସି କାରଣ ଯୋଗୁଁ। ତ ମତେ ପ୍ରଥମେ ତାକୁ ତାଙ୍କୁ ଏଇ ଖରାପ ପରିବେଶ୍ ସେଥିରୁ ବାଛିବାକୁ ପଡିବ କି କୋଉଟା ଭଲ କୋଉଟା ଖରାପ ତାକୁ ଭଲ ପରିବେଶ। ରଖିବାକୁ ପଡିବ ଏମିତି ଧୀରେ ଧୀରେ ଧୀରେ ଧୀରେ କରିକି। ତାଙ୍କ ଆଦତ ଛଡେଇବା କଥା ଏମିତି ହେଲେ ଯାଇକି ସେ ମଣିଷଟି ସୁଧୁରି ପାରିବେ।
ଆଜ୍ଞା ମୁଁ ମୁଁ ମୁଁ ଯାହା ମତ ଦଉଛି କି ତାଙ୍କୁ ସେ ଉଚ୍ଚ ବିଦ୍ୟାଳୟରେ ଏବେ ନାମ ଲେଖାଇଥାନ୍ତୁ ତାଙ୍କୁ ଉଚ୍ଚ ବିଦ୍ୟାଳୟ ବିଶେଷ ଟାଇମ୍ ଯିବା ଦବା ଉଚିତ୍ ନାହିଁ। କାରଣ ତାଙ୍କ ଘର ପରିବେଶ କିମ୍ବା ଆମ ଗ୍ରାମର ପରିବେଶ ସେ ପରି ନୁହେଁ ଆଉ ସେ ଉଚ୍ଚ ବିଦ୍ୟାଳୟରେ ଯାଇଁକି ଏପରି ଏ ଯୋଉ ଏଇ ପ୍ରକ ଏଇ ଯୋଉ ଚୋରି ଏବଂ ଇଏ ଗୁଡା କରିଛନ୍ତି ସେଥିପାଇଁ ତାଙ୍କୁ ବିଦ୍ୟାଳୟ ଯିବା ଏବେ ବନ୍ଦ କରିଦେଲେ କିଛି ମାସ କିମ୍ବା କିଛି ବର୍ଷ। ସେଥିରେ କିଛି କିଛି ଖରାପ ହବନି। ସେଇଥିରେ ସେ ଓଲଟି ସେଗୁଡିକୁ ଯଦି ଛାଡିବାର ସମ୍ଭାବନା ଅଛି ଆଉ ଯଦି।
ଆଜ୍ଞା
ବେଶି ବିଶେଷ କିଛି ହେଲା ତ ନିଶା ନିବାରଣ ଛାଡି ପାରିବେ ନିଶାଟିକୁୁ ଛଡେଇବା ପାଇଁ ଆଉ ଦେଖିବେ ତାଙ୍କ ଘର ଲୋକ କରିବେ ଆଉ ମୁଁ ଆଉ କଣ କିଛି ସେ ବିଶେଷ ସେପରି କିଛି କଥା କହିପାରିବି ତ ସେ କିନ୍ତୁ ବହୁତ ଭଲ ବନ୍ଧୁ। ଟିଏ ଥିଲି ଛୋଟବେଳେ ଆଜ୍ଞା ବହୁତ ଭଲ ବନ୍ଧୁଟିଏ ଥିଲେ ବହୁତ ସହସାଥି ଥିଲେ ସମସ୍ତ କର୍ମରେ। ଆ ମଧ୍ୟ ଖେଳ ଭଲ ଖେଳନ୍ତି କ୍ରିକେଟ ହଉ ଫୁଟବଲ ହଉ। ବିଭିନ୍ନ ଖେଳରେ ସିଏ ଭଲ ଖେଳନ୍ତି।
ଆଜ୍ଞା ବହୁତ ଦୁଃଖ ଲାଗେ ଏଟା ଜାଣି କି ନିଜର ପ୍ରିୟ ଲୋକ କି ନିଜ ସାଥି ଲୋକ ଯିବେ ଆପଣ ଯାହା ସହିତ ଛୋଟବେଳୁ ମିଶିମିଶି ଆସନ୍ତି ସେମାନେ ଏମିତି ଖରାପ ବାଟରେ ଯିବା ଏକଦମ୍ ଖରାପ ହେଇଯିବା କାହାକୁ ନ ମାନିବା ଏବଂ ଅନ୍ୟ ପାଖ ଲୋକଙ୍କୁ ଦୁଃଖ ପହଞ୍ଚେଇବା ଏଟା ମୋତେ ବହୁତ ଦୁଃଖ ଲାଗେ ଦେଖିବାକୁ। ମୋର ବି ଏମିତି ଜଣେ ସାଙ୍ଗଟି ଥିଲେ ଯିଏ କି ଏମିତି ଏ କୋ କୋରୋନା ଆସିବା ପରେ ଏ ପାଠ ଶାଠ ଛାଡ଼ି ଦେଇକି ତ ଉଁ ବୁଲାବୁଲି କଲେ ବା ଖରାପ ଛୁଆଙ୍କ ସହିତ ମିଶିକି ଖରାପ ସଙ୍ଗତ ରେ ପଢ଼ିକି ପାଠ ସାଠ ଛାଡ଼ିଦେଲେ ଏବଂ ସିଏ ଅନ୍ୟ ଜେଗାକୁ ପଳେଇଲେ ତ ଏବେ ସିଏ ମୁଁ ତାଙ୍କ ବିଷୟରେ ଜାଣିନି ସେ ବହୁତ ଭଲ ସାଙ୍ଗଟି ଥିଲେ। କିନ୍ତୁ ମୋତେ ଲାଗୁଛି ଯେ ସେ ଖରାପ ବାଟକୁ ପଳେଇଛନ୍ତି ଏବଂ ତାଙ୍କୁ ସୁଧୁରିବା ଦରକାର।
ଆଜ୍ଞା ହଁ ସମୟ ସେଥିରେ ସମସ୍ତେ ବଦଳନ୍ତି ଏବଂ ସେ ମଧ୍ୟ ବଦଳି ଯାଇଛିି‌ି ଚାହିଁବେ ସିଏ ତାଙ୍କ ତାଙ୍କ ଯଦି ଚିନ୍ତାଧାରା ଏବଂ ମାନସିକ ମନକୁ ସନ୍ତୁଳିତ ରଖିପାରିବେ ତାହେଲେ ସିଏ ସେଇ ପୂର୍ବପରି ତାଙ୍କ ଅବସ୍ଥା ଫେରି ଆସିପାରିବେ। ଆମେ ଏପରି ଆଉ ବାଧ୍ୟ କରି ତାଙ୍କୁ ତାକୁ କିଛି କରିପାରିବାନି। ଆଉ ଖଳୀ ଆଶା କରିପାରିବା ଯେ ସେ ଠିକ୍ ହେଇଯାଆନ୍ତୁ ଆଜ୍ଞା ସେତିକି ଆଶା କରିପାରିବା ଆଉ ବିଶେଷ କିଛି ଆମେ ପରିବା ମନ୍ଦରେ ମଧ୍ୟ ସବୁ ଗଲାଣି ହୁଁ।
ତ ଆପଣଙ୍କୁ କଣ ଲାଗୁଛି ଏମାନଙ୍କ ପାଇଁ ସକାର ଗୋଟିଏ ଅଲଗା କିଛି କାର୍ଯ୍ୟକ୍ରମ ଆଣିବା କଥା ଯୋଉଥିରେ ବାନା ଲୋକ କି ବେରୋଜଗାର ଲୋକ କି ଯୁବକ ଗୁଡିକ। ନିଜର ପେଟ ପୋଷି ମେଣ୍ଟି ପାରିବେ ଏବଂ କିଛି କ ନୂଆ
ଆଜ୍ଞା ସରକାରଙ୍କୁ କିଛି ଏ ସରକାରଙ୍କୁ ଏଥିର କିଛି ଦାୟିତ ଦବା ଉଚିତ ନୁହେଁ। କାରଣ ସରକାର ତାଙ୍କ କାର୍ଯ୍ୟ ଗୁଡକୁ ସଠିକ ରୂପେ ସୁପ ପରିଚାଳନା କରୁଛନ୍ତି ଆପଣ ଆଜ୍ଞା ଆପଣ ଏଥିରେ ଠିକ୍ ବିଶେଷ ବିଷୟରେ ଆଲୋଚନା କରିବାଇ ମଧ୍ୟ ଆମ ପାଇଁ ଆ କଷ୍ଟକର ଏବଂ ଉ ଲଜ୍ଜା କର ଆଜ୍ଞା ଉଚିତ ନୁହେଁ ମତ ଏ ବିଷୟରେ ଆଲୋଚନା କରିବା। ତାଙ୍କ ଜୀବନ ତାଙ୍କ ଜୀବନ ସେପରି କରିଛନ୍ତି କରନ୍ତୁ ଏବଂ ଆଉ ଆମେ ଆମେ ଖୁସି ରହିବୁ ଆ ଆମେ ଯେପରି ଭୁଲ ବାଟରେ ନଯାଉ ସେଥିପ୍ରତି ଆମ ଆମେ ଆମ ଠିକ ରହିବା ଉଚିତ ଠିକ ଅଛି ଆପଣ ରୁହନ୍ତୁ।
ଆଜ୍ଞା ବନ୍ଧ ଆପଙ୍କ ସହିତ କଥା ହେଇ ମତ ବହୁ ଖୁସି ଲାଗିଲା ମୁଁ ଆସିଛି
ନମସ୍କାର